ହାଲୋ।
ହାଲୋ ହଁ କଲ ଟା କଟି ଗଲା ତ। ହଁ ହ୍ୟାଲୋ
ନେଟୱାର୍କ ଆସୁନି?
ଇ କଟ୍ ଲା କଣ ପାଇଁ କେଜାଣି? ହଁ ମୋତେ ଶୁଭୁଛି। ହଁ ଶୀତଳ ଷଷ୍ଠୀ କଥା କହୁଥିଲେ ଏବେ କେବେ ଥିଲା ଶୀତଳ ଷଷ୍ଠୀ ବା?
ଏବେ ସରିନି ଚାଲିଚି। ଆଜି ନା କାଲି ଏମତି ସରିବ, ହଁ ଆମର ଯୋଉ ସାବି ତ୍ରୀ ଅମାବାସ୍ୟା ହଉଛି ତା ପରଦିନ ପ୍ରତି ବର୍ତ୍ତା ପଡ଼ୁଚି। ସେଇ ଦିନକୁୁ ଧରିକି ଛଅ ଦିନି ହବ। ମାନେ ଛଅ ଦିନିରେ ଶୀତଳ ଷଷ୍ଠୀ ହବ ମାନେ ଝିଅ ଦେଖାଠୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ। ସେମ ସେମିତି ହବ, ହଁ ନାଚ ଗୀତ୍ ତ ଉମ୍ ସବୁ କିଛି ସେଠି କରାହୁଏ। ହଁ ଭଗବାନଙ୍କ ପାଇଁ ଆମ ପା ଆମେ ଯେମତି ବାହା ବାହାଘର ମାନେ କେମତି କରାହଉଛି ସଜବାଜ ଯେମିତି କରାଉଛି ଭଗବାନଙ୍କୁ ମଧ୍ୟ ସେମତି କରାହବ। ଆଉ ସେମିତି ଧୁମ୍‌ ଧାମରେ ତାଙ୍କର ବିବାହ କରାଯିବ। ହଁ।
ଆଚ୍ଛା, ଆଉ କଣ କଣ କରାହୁଏ?
ଆଉ କିଛି ବି ଆଉ ବାହାଘର ଦିନ ଭୋଜି ଭାତ ମଧ୍ୟ ଦିଆଯାଏ। ସମସ୍ତଙ୍କୁ ହଁ ସେଯାକ ମନ୍ଦିରରେ କରାଯାଏ। ନାମ କୀର୍ତ୍ତନ ସଂକୀର୍ତ୍ତନ କରି ସମସ୍ତଙ୍କୁ ସେମାନେ ଭଗବାନଙ୍କୁ ଆମନ୍ତ୍ରଣ କରନ୍ତି ବିବାହ କରାଯାଏ ତାପରେ ଭୋଜି ଭାତ କରାଯାଏ।
ଆଚ୍ଛା ଆଉ ଶିବ ପାର୍ବତୀଙ୍କ ଭଲ ପାଇବା ବିଷୟରେ କଣ କଣ ଜାଣିଛ କହୁନ?
ଯେତେବେଳେ ସତୀ ତାଙ୍କର ଦେହ ତ୍ୟାଗ କରିଦେଲେ ସେତେବେଳେ ମହାଦେବ ବୋହୁତ୍ କ୍ରୋଧିତ ହୋଇଯାଇଥିଲେ। ସେ ପୁରା ଉମ୍ କଣ ସେଟା କୁହନ୍ତି ଇ ଇ ଉଁ କଣ ସେଟା? ହଁ -ସେମତି ହେଇ ଯାଇଥିଲା ତାପରେ ତାଙ୍କର ଯେତେବେଳେ ସବୁ ଭଗବାନ ମିଶି
ହଁ।
ହଁ ତାପରେ ସେ ଗନ୍ଧର୍ପ ଙ୍କର ମୃତ୍ୟୁ ହେଇଯାଇଥିଲା।
ହଁ।
ତାଙ୍କୁ ଯେତେବେଳେ ସେ ଉଠେଇବାକୁ ଚେଷ୍ଟା କଲେ ତାପରେ ସବୁ ଦେବତାମାନେ ଯେତେବେଳେ ତାଙ୍କୁ ପାର୍ବନ୍ତୀଙ୍କ ସହିତ ବିବାହ କଲେ ତାପରେ ସେ ତାଙ୍କ ରୁଦ୍ର ରୂପ ଛାଡି ସେ ଶାନ୍ତ ହୋଇଥିଲେ। ସେତେବେଳେ ସେ ତାକ୍ ସବୁ ସବୁ ତାକୁ ଭଗବାନ ମାନେ ସମସ୍ତେ ମିଶିକିନା ତାଙ୍କୁ ଏଇ ଦିନ ଟାକୁ ଶୀତଳ ଷଷ୍ଠୀ ବୋଲି ମନାଯାଏ ଆଉ। ତାଙ୍କର ସେଦିନ ବିବାହ ମଧ୍ୟ ହୋଇଥିଲା।
ଭଗବାନ ତାପରେ ଶାନ୍ତ ହେଇଯାଇଥିଲେ, ସେ ଆଉ ସେ ଆଗ ପରି ରାଗି ନଥିଲେ ଯେତେବେଳେ ସତୀ ଯେତେବେଳେ ଉମ୍ ଦେହତ୍ୟାଗ କରିଥିଲେ। ଆମେ ଯେମିତି ବର୍ଷକୁ ଥରେ ଆନିଭର୍ସରୀ କରାହଉଛି ହଁ ହଁ ଅଛି ଅଛି। ସେମିତି ଏଇ ଦିନ ଟା କୁ ପାଳନ କରୁଚନ୍ତି ଆଉ। ଏଥିରେ ଆଉ ଗୋଟେ ବି ଅଛି ଯେ
ହଁ କୁହ ନାଇଁ କୁହ କ
ନାଁ ଏଇଥିରେ ଆଉ ଗୋଟେ ବି ଛ ଅଛି, ହଁ ଯେତେବେଳେ ଭଗବାନ ଶାନ୍ତ ହେଇଗଲେ ନାଇଁ କି ଏବେ ତାଙ୍କର ତ ବାହାଘର ହେଇଗଲା। ତାପରେ ଏଥିରେ ଉଁ - ହୁଁ ଜଣା ଯାଏ ଯେ ବର୍ଷ ଗ୍ରୀଷ୍ମ ମାସ ସରିକି ମାନେ ବର୍ଷା ମାସ ସେବେ ଆରମ୍ଭ ହେଲା ବୋଲି ତାପେଟରୁ ଆଗ ଆଗ କାଳର ଲୋ ଲୋକମାନେ କଣ ଜାଣୁଥିଲା ଆମେ ସେ ଏବେ କ୍ୟାଲେଣ୍ଡର ଦେଖିକି ଜାଣି ଦେଉଛେ ଆଷା ବୈଶାଖ କି ଜେଷ୍ଠ ବୋଲି ଜାଣି ଦଉଛେ
ଆଗ କାଳ ଲୋକମାନେ କଣ କରୁଥିଲେ ସେମାନେ ସବୁ ସୂର୍ଯ୍ୟଙ୍କୁ ଦେଖିକି ସେମାନେ ସମୟର ଅନୁଧ୍ୟାନ କରୁ ଲେ କରୁଥିଲେ କି ନାଇ
ହଁ
ସେମିତି ସେମାନେ ସେମିତି ଅନୁଧ୍ୟାନ କରୁଥିଲେ ମାନେ ଶିବଙ୍କର ବାହାଘର ମାନେ ଶୀତଳ ଷଷ୍ଠୀ ଆସିଲା ମାନେ ଖରା ଋତୁ ଗଲା ବର୍ଷା ଋତୁ ଆରମ୍ଭ ହେଲା ଏବେ ବର୍ଷାର ବର୍ଷା ଯୋଉ ମାଟି ତଳେ ପଡିବ ସେଟା ମାଟିକୁ ସେ ଶୀତଳ କରିବ ତାକୁ ସେଥିପାଇଁ ସେମାନେ ତାକୁ ନାଁ ଦେଇଥିଲେ ଶୀତଳ ଷଷ୍ଠୀ ବୋଲି ତାପରେ ସେମାନେ ସେନୁ ଅନୁଧ୍ୟାନ ମଧ୍ୟ କରୁଥିଲେ ଯେ ବର୍ଷା ଋତୁ ଷ୍ଟାର୍ଟ ହେଲା ସେ ମାନେ ଖରା ଋତୁ ଶେଷ ହେଲା ବୋଲି
ଏମିତି କିଛିକି ଜଣା ଯାଏ ହଁ
ଆଉ ମୁଁ ଜାଣି ଗଲେ ଇଏ ପାର୍ବତୀ ଗୋଟେ ରାଜଘରର ଝି ଝିଅ ଆଉ ଶିବ ଠାକୁର ଥିବେ ଗୋଟେ ଟେ ମଶାଣି ରେ ରହୁଥିବା ବିଭୁତି ରେ
ସବୁ ସେ ପାଉଁସ ବିଭୂତି ହଁ ହଁ
ହଁ ତାପରେ ଯେହେତୁ ପାର୍ବତୀ ତାଙ୍କୁ ମାନେ ଏମିତି କଣ ହେଇଛି କି ପ୍ରଥମ କଥା ହଉଛି ସିଏ ସତୀ ଥିଲେ ତାଙ୍କର ତାପରେ ସିଏ ଶିବଙ୍କୁ ଠାକୁରଙ୍କୁ ଭଲ ପାଇ ଯାଇଥିବେ ଆଉ ତାଙ୍କ ଉପରେ କୌଣସି ଲୋକ ରାଜି ହେଇନଥିବେ ଆଉ ସେ ଏମିତି ବି ବିବାହ ହେଇକି ପଳେଇଥିବେ ତାପରେ ସେଇଠୁ ତାଙ୍କ ବାପା ଗୋଟଏ ଯଜ୍ଞ ରଖିଥିବେ ଆଉ ସେ ଯଜ୍ଞ ରେ ସେ ସମସ୍ତ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଥିବେ କେବଳ ଶିବ ଠାକୁରଙ୍କୁ ଛାଡିକି ତ ଜ ପାର୍ବତୀ ଯାଇକି ସେଠି ମାନେ ସତ୍ୟ ଜି ଥିଲେ ସେଇଟା ପହଞ୍ଚିବ ତ ସିଏ ପଚାରିବେ କି ସମସ୍ତଙ୍କୁ ନିମନ୍ତ୍ରଣ କରହଲା ତ ମ ସ୍ଵାମୀଙ୍କୁ କାହିଁକି ନିମନ୍ତ୍ରଣ କରାହେଲାନି ତ ସେଇଠି ତାଙ୍କ ବାପା କହିଥିଲେ କି ତମ ସ୍ଵାମୀଙ୍କର ସେତିକି ଅକାତ ନାହିଁ ଯେତିକି ମାନେ ଗୋଟେ ରାଜପ୍ରଜା ଥାଏ ସେ ସେମିତି ନାହିଁ ତ ମୁଁ ତାକୁ ଡାକିନି ତ ସେଇ ଠୁ ସେ ସବୁ କ୍ରଧିତ ହେଇଯାଇଥିବେ ତାହେଲେ ସେଠି କହିିଥିବେ କି ଯୋଉ ଜାଗାରେ ମୋ ସ୍ଵାମୀଙ୍କର କୌଣସି ସମ୍ମାନ ନାହିଁ ନାଇଁ ମୁଁ ସେଇଠି ରହିବି ନାହିଁ ତ ସେ ସେଇଥି ପାଇଁ ସେ ଯଜ୍ଞ କୁଣ୍ଡ ଯୁ ଅଗ୍ନି କୁଣ୍ଡ ରେ ଛାଞ୍ଚ ଦେଇ ଦେଇ ଦେଇଥିଲେ ଯେତେବେଳେ ଏକ କଥା ଶିବ ଙ୍କୁ ଜଣା ପଡିବ ସେ ଯେହେତୁ ଧ୍ୟାନରେ ଥିବେ ସେ ବହୁତ କ୍ରୋଧିତ ହେଇଯିବେ ସେ ସ୍ଥାନକୁ ଯେତେବେଳେ ସେ ପହଞ୍ଚିବେ ସେତେବେଳେ ସେଇଠି ଏ ଦେଖିବେ କି ସତୀଙ୍କର ଶବ ପଡ଼ିଛି ତରିଅ ସେ ସବୁ କୁ ତାର ଓଡ଼ିଆ ଏବେ ସେ ବହୁତୁ ହେଇଯିବେ। ମାନେ ଯୋଉ କଣ ଦୁଃଖରେ କ୍ରୋଧିତ ହେଇଯିବେ ତାଙ୍କ ହରେଇବାର ଦୁଃଖରେ। କ୍ରୋଧିତ ହେଇକି ତାଙ୍କ ତୃତୀୟ ନୟନ ଖୋଲିବା ଉପରେ ଥିବେ ସେତେବେଳେ ଯେହେତୁ ତୃତୀୟ ନୟନ ଖୋଲିଲେ ପୁରା ବିଶ୍ଵ ବ୍ରହ୍ମାଣ୍ଡ ଧ୍ବଂସ ହେଇଯିବ ବୋଲି ସବୁ ଦେବତା ଜାଣିଥିବେ ତ ସେମାନେ ଯାଇକି ପହଞ୍ଚିବେ ବିଷ୍ଣୁ ଠାକୁରଙ୍କ ପାଖକୁ ସେଇଠେ ବିଷ୍ଣୁ ଠାକୁରଙ୍କୁ କହିବେ କି ନାଇଁକି କିଛି କରନ୍ତୁ ନହେଲେ ତ ପୁରା ପୃଥିବୀ ଧ୍ୱଂସ ହେଇଯିବ ବୋଲି ତ ସେଇଠୁ ବିଷ୍ଣୁ ଠାକୁର ଗୋ ଟିଏ ଚିନ୍ତା କରିିବେ ତ ସିଏ ତାଙ୍କ ସଦର୍ଶନ ଚକ୍ର ପଠେଇକି ସିଏ ମାନେ ଶାନ୍ତିର ସ୍ତବ ଟାକୁ ଖଣ୍ଡ ବିଖଣ୍ଡିତ କରିଦେବେ ସିଏ ଖଣ୍ଡ ଖଣ୍ଡ କରିଦେବେ ସେ ଖଣ୍ଡକ ଯାଇକି ବହୁତ ଜାଗାରେ ପଡିବ ସେଗୁଡାକୁ ଶତୀପୀଠ ବୋଲି କୁହାଯାଏ। ସେମିତି ହେଲା ପରେ ତ ଶିବ କଣ କରିବେ ନା ସେ କାନ୍ଦିବେ କିନ୍ତୁ ସେତେବେଳେ ତାଙ୍କ ବିଷ୍ଣୁ କି ନାଇଁ ସ ତୀ ଆଉ ଥରେ ଜନ୍ମ ନେବେ ତ ସେଇଠୁ ସିଏ ତାଙ୍କର ଆର ଜନ୍ମ ଯାଏ ଅପେକ୍ଷା କରିଥିବେ ଯେତେବେଳେ ସେ ପୁଣି ଜନ୍ମ ହେବେ ସେ ଗୋଟେ ପାର୍ବତୀ ହିସାବରେ ଜନ୍ମ ହେବେ ଆଉ ପାର୍ବତୀ ହିସାବରେ ଜନ୍ମ ହେଲା ପରେ ତାଙ୍କର ବିବାହ ହେଇଥିବ ସେ ମର ଯାଇଥିବେ ତ ସେଇ ବିବାହ ଟାକୁ ସେ ବୋଲି କୁହାଯାଏ ସେମିତି ହେଇଯାଏ।
ହଁ। ସବୁ ଦେଖି ସବୁ ଯାଇ ଯାଇ ଏବେ ସବୁ ଏବେ ବରଯାତ୍ରୀରେ ସମସ୍ତେ ପାଉଁଶ ବୋଳି ହେଇକି ଯାଇଥିବେ ନାଇଁ କି?
ହଁ ସେଇଟା ପାର୍ବତୀ ଘର ଲୋକ ଦେଖି କହିବେ ହଁ ତାଙ୍କ ଘର ଦେଖି କହିବେ ଇଏ କି କି ରୂପ ୟାଙ୍କର ଇଏ ଗୋଟେ ପାଉଁଶ ବୋଳି ହେଇଛି ହଁ।
ହଁ।
ତ ଶିବ ଠାକୁର ତାଙ୍କୁ
ସେ ବିବାହ ପାଇଁ ମନା କରିଦେବେ
ଏମିତି ବି ଥେ ତାପରେ ସେ କିନ୍ତୁ ପାର୍ବତୀ ମାନି ନଥିବେ ବିବାହ ହେଇଯାଇଥିବେ। ଶିବ ଠାକୁର ବି ବହୁତ ବୁଝେଇଥିବେ ନାଇଁ ମୁଁ ଏମିତି ମସାଣି ରେ ରହୁଛି। ମୋର ଘର ନାହିଁ ମୁଁ ହିମାଳୟ ପର୍ବତରେ ରହୁଛି। ସେଇଠି ଶୀତ ହବ ତମେ
ହଁ।
ମୋ ବାବା ଙ୍କ ଯୋଉ ବାଟିଲା ବେଳେ ଯଦି ଶିଳରୁ ବାଟୁଥାନ୍ତି ତ ତମ ହାତରେ ସବୁ ଛାଲ ପଡିଯିବ ତ ସେ ସେସବୁ କ ଭାବିନ ପାର୍ବତୀ ତାଙ୍କୁ ବିବାହ ହେଇକି ଯାଇଥିବେ।
ହଁ।
ବାସ୍ ସେମିତି ଅଛି ହେଲା।
ହଁ।
ଆଉ କଣ କଣ ଜାଣିଚ ହଁ। ତ ଏଇଟା ଗୋଟେ ମାନେ ଗୋଟେ ହେଲା କି ଏଇଟା ବି ଗୋଟେ ପ୍ରକାର ଗୋଟେ ଦୃଷ୍
ଏଇଟା ଗୋଟେ ଆମର ଭାରତୀୟ ପରମ୍ପରାରେ ଗୋଟେ ହଁ।
ହଁ। ତ ଯୋଉ ଘର ଲୋକ କୁହନ୍ତିକି ନାଇ ଏ ଯୋଉ ଭଲ ପାଇକି ବିବାହ ହେବାଟା ମନା ବୋଲି କିନ୍ତୁ ଭଲ ପାଇବି ବିବାହ ହେବାଟା ସେ ଶିବ ପାର୍ବଣୀଙ୍କଠୁ ହିଁ ଆରମ୍ଭ ହେଇଥିଲା ସେ ଯୋଉ ପ୍ରେମ ବ୍ୟବହ ଯାହାକୁ କୁହନ୍ତି ତାଙ୍କଠୁ ଆରମ୍ଭ ହେଇଥିଲା କିନ୍ତୁ ଏଇଟା ଭାର ତୀୟ ସଂସ୍କୃତିରେ କୁହାଯାଇଏକି ଏଇଟା ନାଇଁ ଏମିତି କରିବାର ନାଇଁ। କିନ୍ତୁ ସେଇ ଜିନିଷଟା ଶିବ ପାର୍ବତୀଙ୍କଠବି ହେଇଥିଲା ଆଉ ସେମାନେ ଧୁହ ଧୁଇଁଙ୍କୁ ବହୁତ୍ ଭଲ ପାଉଥିଲେ ତ ସବୁ ଠାକୁରଙ୍କ ଗେ ଏ ଶିବ ପାର୍ବତୀଙ୍କ ଭଲ ପାଇବା ବହୁତ ଭଲ ଯେହେତୁ ରାମ ସୀତାଙ୍କ ଭଲ ପାଇବାରେ ହେଲେ ରାମ ଯାଇଥିଲେ ଚଉଦ ବର୍ଷ ବନବାସ ପୁଣି ସୀତାଙ୍କୁ ତାଙ୍କୁ ଭଲ ପାଇବା ଶା ତ କରିବାକୁ ସତତ ସାବ୍ୟସ୍ତ କରିବାକୁ ତାଙ୍କୁ ସତୀବି ପରୀକ୍ଷା ଦବାକୁ ପଡିଥିଲା ଏବଂ କୃଷ୍ଣ ରାଧା କହିଲେ ରାଧା ଅଲଗା ହୋଇଥିଲେ କିନ୍ତୁ ଏମିତି ଗୋଟେ ଜଡ଼ି ଯୋଉଟା ଶିବ ପାର୍ବତୀଙ୍କର କେବେ ଅଲଗା ହେଇନାହାନ୍ତି ସେମାନେ ଦୁହିଁଦୁହିଁଙ୍କୁ ଅପେକ୍ଷା ଶିକ୍ା କରିଚନ୍ତି ଦୁଇେ ଦୁଙ୍କର ସାଥ ଦେଇଛନ୍ତି କିଏ କାହାକୁ ଛାଡ଼ି ନାହାନ୍ତି। ସେଯେତେ ସମୟ ଯାହା ହଉକି ପରିବାର ଲୋକ ଯାହାବି କୁହନ୍ତୁ କିନ୍ତୁ କୃଷ୍ଣ ଛାଡ଼ିଥିଲେ ରାଧ ତାଙ୍କୁ ତାଙ୍କର ସମୟ ପାଇଁ ତାଙ୍କର ବହୁତ୍ କାମ ଥିଲାଯେ ସେତାଙ୍କୁ ଛାଡ଼ି ଦେଇଥିଲେ। କିନ୍ତୁ ଶିବ ସେମିତି
ଛଡ଼ିକି ଆଉ ରୁକ୍ମଣୀକୁ ବାହାଇଥିଲା ବୋଧେ।
ରୁକ୍ମଣୀଙ୍କୁ ବିବାହ କରିୁଥିଲେ ତାପରେ ସେଇଠୁ କିନ୍ତୁ ଶିବ ସେମିତି କରିନଥିଲେ ସେତାଙ୍କୁ ଅପେକ୍ଷା କରିଥିଲେ। ନାଇଁଁ ଯଦି ପାର୍ବତୀ ଆଉ ଗୋଟେ ଜନ୍ମ ନେବେ ତାପରେ ମୁଁ ତମକୁ ବିବାହ ହେବିବୋଲି।
ସେପୁରା କଠୋର ତପସ୍ୟାରେ ବସି ହିମାଳୟ ପର୍ବତରେ କି ଗୁମ୍ଫା ଗୁଟେ ସେତେଳେ ଗୁମ୍ଫାର ନାଟା ମୋର ମନେ ପଡ଼ୁନି ସେ ଗୁମ୍ଫାରେ ସେ ତପସ୍ୟାରେ ବସିଲେ ପୁରା ବରଫ ହୋଇଯାଇଥିଲେ।
ହଁ।
ନାଇଁକି।
ହଁ ସେମିତି ଅଛି ଯ ମୋର ମନେ ପଡ଼ୁନି ଠିକସେ ଗୁମ୍ଫା
ତାଙ୍କ ଧ୍ୟାନ ଭଙ୍ଗ ପାଇଁ ତାଙ୍କୁ ତୀର ଚଲେଇଥିଲା ସେତାଙ୍କ ନୟନଟା ଖୋଲି ଯାଇଥିଲା ତାପରେ ସେଜଳି ଯାଇଥିଲେ।
ହୁଁ।
ଏଇଟାକୁ ବୋଲି କୁହାଯାଇ କିଭଲ ପାଇବାର ପ୍ରତୀକ ମାନେ ଶିବ ପାର୍ବତୀଙ୍କ ଆଗା କହିବା କଥା।
ହଁ।
ତାଙ୍କେ ଯେତେ ଯାହା ହଉକି ନାଇଁ ତମେ ସାଥିରେ ରହିବ। ଆଉ ତାଙ୍କର ଯୋଉ ସମ୍ମାନ ଦେବଟାବି ଜଣା ପଡ଼ୁ ଥାଏକି ନାଇଁ। ଏତେ ଜୋରେସେ ପୁରା ରାଗିକି ଥିବେ। କାଳି ତସେତେବେଳେ କିଏ ସମ୍ଭାଳି ପାରିନଥାଏ ଯେହେତୁ ତାଙ୍କ ସ୍ଵାମୀଙ୍କ ଛାତିରେ ପାଦ ରଖି ଦେଇଥିବେ ସେଯେତେବେଳେ ତାଙ୍କ ରାଗ ଶାନ୍ତ ହେଇଥିବ ସେସମ୍ଭାଳି ପାରିନଥି ସେ ସେପୁରା କାନ୍ଦି ପକେଇଥିବେକି ନାଇଁ ମୁଁ ମୋ ସ୍ଵାମୀଙ୍କ ଛାତି ଉପରେ। ପାଦ ରଖିଦେଲି ଏଇଟା ପାପ। ସ୍ୱାମୀ ତ ମୋ ଠାକୁର ମୋ ଦେବତା କି ମୁଁ ତାଙ୍କ ଉପରେ କେମିତି ପାଦ ରଖିଲି କିନ୍ତୁ ସେ ସେତୋ ସେ ବଢିଆକୁ ତା ବୁଝ
ତାଙ୍କୁ ସେ ହଁ କାଳିର ଉପାଧି ପାଇଥିଲେ।
ହଁ ତାଙ୍କୁ ସେ ଯଦି ମନେଇଥିବେ କି ନାଇଁ ଯାହା କରୁଛ ବିଶ୍ଵ ବ୍ରହ୍ମାଣ୍ଡ ପାଇଁ କରୁଛ ସେମିତି କିଛି ବି ନାଇଁ। ହଉ ତମେ ସବୁବେଳେ ଭାରି ଭଲ ପାଇଛ ସମ୍ମାନ ଦେଇଚ ତ ଏଥିରେ ଦୁଃଖ କିଛି କରନି। ନାଁ ତମେ କରିନ ତମର ରାଗ ଦ୍ୱାରା ହେଇଯାଇଛି ବୋଲି ତାକୁ ବୁଝେଇଥିଲେ।
ବୁଝେଇଥିଲେ ହଁ।
ହୁଁ ଏଇଆ ହଉଛି କଥା। ତ ଏଇଟା ତାଙ୍କ ଭଲ ପାଇବା। ଆଉ ତାଙ୍କ ସ୍ୱାମୀ ପ୍ରତି ସମ୍ମାନ କଣ ହୁଏତ ତାଙ୍କ ପ୍ରେମ ବିବାହ ହେଇକି ବି ସେ ସ୍ୱାମୀ ପ୍ରତି ତାଙ୍କର ସମ୍ମାନ ଥିଲା କିନ୍ତୁ ବର୍ତ୍ତମାନ ସମାଜରେ ପ୍ରେମ ବିବାହ ହେଲେ ବା ସା ନ ପ୍ରତି ସମ୍ମାନ ରୁହେନି ବୋଲି କୋହୁଛନ୍ତି।
ସନମାନ ଏତି ସ୍ଵାମୀ ସ୍ତ୍ରୀ କୁ ଦୋଉନି ନା ସ୍ତ୍ରୀ ବି ସ୍ଵାମୀକୁ ଦୋଉନି। ସେମିତି ବି ହେଇଥାଉଛି।
ହଁ ଏଇଟା ବି ହେଇଥାଉଛି।
ହଁ।
ଟିକେ କଣ ହେଇଗଲେ ଦେହ ଦେହକୁ ଛାଡିକି ପୋଡଛନ୍ତି।
ପଳଉଛନ୍ତି ହଁ ଦି ଜଣଙ୍କ ମଧ୍ୟରେ ବୁଝ ବୁଝାମଣା ର ଅଭାବ ରହିଯାଉଛି।
ହୁଁ ଯେମିତି ଶିବ ଠାକୁର ପାର୍ବତୀଙ୍କୁ ବୁଝିଥିଲେ ସେମିତି ଯଦି ବୁଝିପାରିବେନି।
ବୁଝିପାରିବେନି ହଁ। ହଉ ହ ଯଣ ହୁଁ
ଆଉ ଶୀତଳ ଷଷ୍ଠୀ ତମେ ପାଳ ପାଳନ କରୁଛ ମନ୍ଦିର ଯାଉଛ?
କଣ କହିଲ?
ଶୀତଳ ଷଷ୍ଠୀରେ ମନ୍ଦିର ଯାଉଛୁ ନା ନାଇଁ ଶିବ ପା ଶିବ ମନ୍ଦିର?
ନାଇଁ ନାଇଁ ମୁଁ ଯାଏନି।
ଅହୋ।
ହୁଁ
ତ କଣ କେମିତି ପାଳନ